ଶୁ-ଶୁଣି ପାରୁଚ ବା
ହଁ, ହଁ ଜୟ ମା ମଙ୍ଗଳା। ଆଉ ଆଜି ଶୁଭ ସକାଳ।
ଆଜ୍ଞା।
ଆଉ ଆପଣ କାମରେ ତ ବ୍ୟସ୍ତ ଥିବେ।
ହଁ ମୁଁ ବୋ ବୋହୁତ ସକାଳ ଟାଇମ। ବୋହୁତ ବ୍ୟସ୍ତ ମାନେ ପୁରା ସାତ ଦିନି ମୋ ପାଇଁ ଦିନ ରାତି ମାନେ ସମାନ। ପୁରା ରାତି ରା ତ୍ରୀ ଏଗାରଟା ପର୍ଯ୍ୟନ୍ତ ମୁଁ ପୁରା ବ୍ୟସ୍ତ ରୁହେ। ସଖାଳୁ।
ଆ
ପୁରା ସଖାଳର ପାଞ୍ଚଟାରୁ ରାତି ଏଗାରଟା ପର୍ଯ୍ୟନ୍ତ ସାତ ଦିନି ପାଇଁ ମୁଁ ବୋହୁତ ବ୍ୟସ୍ତ ରୁହେ।
ହ
ବୁଝିଲେ।
ଓହୋ। ଆଉ। ଆଉ ସବୁ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
କୃପାରୁ ସମସ୍ତେ ଭଲ ଅଛନ୍ତି କିନ୍ତୁ ଆମ ସ ବୟସ ହେଇଗଲାଣି ତ ତାଙ୍କର ଆଉ କିଛି ଖାଦ୍ୟ ହଜମ ହୋଉନାହିଁ ବୁଝିଲେ। ମାନେ ତାଙ୍କ ପେଟଟି ବାରମ୍ବାର ଖରାପ ହେଇଯାଉଚି ଯଦି ସେ କଣ ଟିକେ ଖାଇ ଦୋଉଚନ୍ତି ମାନେ କଣ ଅ ମାନେ ବୟସ୍କ ଲୋକ ମାନଙ୍କର ଟିକେ ପାଟି ସ୍ଵାଦ ଖୋଜନ୍ତି ହେଲା। ପାଟି ସ୍ୱାଦ ପାଇଁ ଯଦି ଟିକେ କଣ ଖାଇ ଦୋଉଚନ୍ତି ତାଙ୍କ ପେଟଟି ଖରାପ ହେଇଯାଉଚି। ଆଉ ଏଇ ଶାଶୁ ମାଆଙ୍କର ଟିକେ ପେଟ ଖରାପ ଆଉ ସାନ ଶାଶୁ ମାାଙ୍କର ତ ଜାଣିଥିବେ ତାଙ୍କର ଥ ଥଣ୍ଡା ଦେହ ବୁଝିପାରଲେ ଉଁ ତାଙ୍କର ଆଉ ଏଇଆ ଆଉ ଆଉ ସମେସ୍ତେ ଆଉ ଭ୍ରାତା ତମର ମାନେ ମୋ ସ୍ଵାମୀ ଯିଏ ତାଙ୍କର ବି ବୋଧେ ଦେହ ଖରାପେ ମୁଁ ଜାଣି ପାରୁଚି ଟିକେ ଟିକେ କିନ୍ତୁ ସିଏ ମତେ କିଛି କୋହୁନାହାନ୍ତି ବୁଝିଲେ।
ଆଚ୍ଛା ଆଚ୍ଛା।
କୋହୁନାହାନ୍ତି କିନ୍ତୁ ବଟିକା ଖାଉଚନ୍ତି ଯୋଉ ଔଷଧ ଖାଉଚନ୍ତି ଆଉ ଗୋଟେ ଖୋଳ ପକୋଉଚନ୍ତି ଝରପା ଝରକା ସେପଟେ ସେ ଯୋଉ ଔଷଧର ଖୋଳଗୁଡାକ ଆଉ ସେ କିନ୍ତୁ ମତେ କିଛି କୋହୁନାହାନ୍ତି।
କଣ ହେଇଚି।
କଣ ହେଇଚି ମତେ ଖାଲି ଥରେ କୋହୁଥୁଲେ ଜର ମତେ ତିନି ଦିନି ହବ ଛାଡୁନି। କିନ୍ତୁ ମୁଁ ଜାଣି ପାରୁନି ସେ ତ ଚଲା ବୁଲା ମାନେ କି ସେ କଥାବାର୍ତ୍ତା ଆଉ କରୁଚନ୍ତି ଆଉ ମୁଁ କିଛି ଜାଣି ପାରୁନି। ଆଉ କାଲି କୋହୁଥୁଲେ ରକ୍ତ ପରୀକ୍ଷା କରିବେ। ବୁଝିଲେ ଯୋଉ କଣ କୁହନ୍ତି ସେଇଟା ହଁ ସବୁ ଯୋଉ ପରୀକ୍ଷା ଜର ବୋହୁତ ଦିନ ଲାଗିରହିଲା ସେ ପରୀକ୍ଷାଟି କରିବେ ଆଜି ସ ସଖାଳୁ ଖାଇନାହାନ୍ତି ଖାଲି ପେଟରେ ପରୀକ୍ଷାଟି କରିବା।
ଯି କରିଦିଅନ୍ତୁ ଯାଇକି ସେଇଥିପାଇଁ ବୋଧେ ନନା ବାହାରୁଥିଲେ ଯିବେ ବୋଲି।
ହଁଅଁ। ଆଉ ଏମିତି ଆଉ, ପରିବାରରେ ଏମିତି ଲାଗିକି ରହିଛି ଆଉ। ତମ ପୁତୁରା ମାନେ ମୋ ପୁଅ। ପୁତ୍ର ମୋର। ସିଏ ସେମିତି ଝଡି ଯାଉଛି ଦିନକୁ ଦିନ ପୁରା। ପୁରା ଡାଙ୍ଗ ହେଇଗଲାଣି। ମତେ ବହୁତ ଦୁଃଖ ଲାଗୁଛି ତାକୁ ଦେଖିକି।
ଉତ୍ତରାଖାନା।
ସିଏ ତ ସ୍କୁ ବିଦ୍ୟାଳୟକୁ ପଳେଇଛି ବୁଝିଲ କି? ପୁତ୍ର ବିଦ୍ୟାଳୟକୁ ପଳେଇଛନ୍ତି। ଆଉ କିନ୍ତୁ ଯିବା କଥା। ପୁତ୍ର ଆମର ଯିବା କଥା। ନା, ମୁଁ ଭାବିଲି ତାଙ୍କ ପେଟରେ ବୋଧେ କୁର୍ମି ହେଇଛି, ସେ କୁର୍ମି ଔଷଧ ଖାଇଛନ୍ତି। ଆଉ ତାଙ୍କୁ ଯୋଉ ଗୋରସ ଯୋଉଟା ଆମର? କ୍ଷୀର କୁହନ୍ତି ଦୁଗ୍ଧ? ଆଉ ସେଇଟା ବି କହୁଛି ରା ତିରେ ସେବନ କରିକି ଶୋଇବାକୁ। ଆଉ ସକାଳୁ ଯୋଉ ମାନେ ଖାଉଛନ୍ତି ଯୋଉ, କିଣା ଜିନିଷ ଆମର ବଜାରର ତା ବଦଳରେ ମୁଁ କହିଛି ଚୁନା ଖାଇବାକୁ। କିନ୍ତୁ ସେ ମାନୁନାହାନ୍ତି ସିଏ ଖାଲି ଖୋଜୁଛନ୍ତି? ଏ ମାନେ ଇଏ ମାନେ ବହୁତ ସୁସାଦ୍ୟ ଖାଦ୍ୟ, ଯୋଉଥିରେ ବହୁତ ତେଲ ମସଲା ଯୁକ୍ତ ଖାଦ୍ୟ। ସବୁବେଳେ ସିଏ ଏଇ ସବୁ ଖୋଜୁଛନ୍ତି।
ଆଛା।
ଆଉ ସବୁବେଳେ ଆମିଷ ହ କ୍ଷଣ କରିବାକୁ ଚାହୁଁଛନ୍ତି। ଏମିତି କଥା ଆଉ। ଆଉ ସେଥିପାଇଁ
ଠିକ୍ ଅଛି। ଆଉ ତମ ଏ ଦୁଃଖ ଭିତରେ, ଏ ମନ ଦୁଃଖ ଅଛି? ମୁଁ ଜାଣିପାରୁଛି। ସେଥିପାଇଁ କା ହେଲା। ମୁଁ ତମକୁ ଗୋଟେ ଭଲ କବିତା ଶୁଣଉଛି?
ନିଶ୍ଚୟ ନିଶ୍ଚୟ। ନିଶ୍ଚୟ। ଶୁଣନ୍ତୁ? ବହୁତ ଚେୟାର ସହିତ ଅନେଇକି ବସିଛି, ଆପଣଙ୍କ ମୁହଁରୁ କବିତା ଗୁଡ଼ିକ ଶୁଣିବା ପାଇଁ।
ହଉ ଶୁଣନ୍ତୁ?
ଆଜ୍ଞା।
ତୁମେ ଆସିଲେ ଜୀବନେ, ଆସିଲା ନୂଆ ଆଲୋକ। ନିରବ ଦିନ ଗୁଡିକ ହେଲା, ମଧୁର ସ୍ୱପ୍ନର ରୋକ। ତୁମ ହସରେ ଲୁଚି ଥାଏ ମୋର ସବୁ ଖୁସି, ତୁମ ବିନା ଲାଗେ ମୋର ଜୀବନର ଅଧୁରା ଏକ କାହାଣୀ। ତୁମ କଥାରେ ମିଳେ ମନକୁ ଶାନ୍ତି। ତୁମ ସ୍ମୃତିରେ କଟେ ମୋର ପ୍ରତିଟି ରାତି। ତୁମ ନାମ ଶୁଣିଲେ ହସିଯାଏ ହୃଦୟ, ତୁମ ପାଇଁ ମୋ ଭଲ ପାଇବା ସେହି ସତ୍ୟ ଓ ଅନନ୍ତମୟ। ମୁଁ ଚାହେଁ ତୁମ ସହ ହେଉ ମୋ ସବୁ ପଥ। ତୁମ ହାତ ଧରି ଚାଲିବି ଜୀବନର ସବୁ ଦିନ ଓ ରାତ୍ରିର ରଥ। ତୁମ ହସ ହେଉ ମୋର ସବୁଠାରୁ ବଡ ଖୁସି, ତୁମେ ହେଅ ମୋ ଜୀବନର ସର୍ବଶ୍ରେଷ୍ଠ ଭଲ ପାଇବାର ଆଲୋକର ଦୀପ ଶିଖା।
ବହୁତ ବଢ଼ିଆ।
ଜାଣିଚନ୍ତି, ମୁଁ ନୁହେଁ, ଯୋଉ ରାଧାକୃଷ୍ଣଙ୍କ ପ୍ରେମ ଉପରେ ଗୋଟେ ଲେଖିଚି ଆଉ ରାମ ସୀତାଙ୍କର ଲେଖିଚି, ଜଗନ୍ନାଥଙ୍କର ଲେଖିଚି ସବୁ।
ଆଛା, ଆଉ ଏଇ ଯୋଉ କବିତାଟି ବୋଲିଲେ, ଏଇଟା ଆପଣ କାହା ପାଇଁକା
ନାଇଁ ଏଇଟା ମୁଁ ମୋ ମାମୁଁଙ୍କ ଠାରୁ ଶୁଣିଥିଲି। ନାଇଁ ମୁଁ ମୋ ମାମୁଁଙ୍କଠାରୁ ଶୁଣିଥିଲି ଏଇଟା।
ଆଛା ଆଛା।
ତାଙ୍କ ତାଙ୍କ ମୁଁ ଯେତେବେଳେ ପଢୁଥିଲି ସ୍କୁଲ୍ ଯୋଉ ମାନେ ବିଦ୍ୟାଳୟରେ, ସେତେବେଳେ ସିଏ ବି ଲେଖୁଥିଲେ, ତ ମୁଁ ତାଙ୍କ ଠାରୁ ଦେ ଦେଖି ଦେଖି କିଛି ଶିଖିଚି ଆଉ, ଲେଖି ପକାଏ ଆଉ।
ବହୁତ୍ ବଢିଆ, ବହୁତ ସୁନ୍ଦର ହେଇଚି। କବିତାଟି ପୁରା ମନକୁ ଛୁଇଁଗଲା, ବହୁତ୍ ବଢିଆ ହେଇଚି। ଆଉ ଯଦି ଆପଣ ଏଇଟାକୁ ମତେଇଲେ ହଁ ହଁ, ନିଶ୍ଚୟ ନିଶ୍ଚୟ।
ନୀଳାଚଳ ଧାମରେ ବସିଥିବା ପ୍ରଭୁ, ଭକ୍ତ ହୃଦୟରେ ତୁମେ ନିତ୍ୟ ବସନ୍ତୁ ସଦା ଶୁଭୁ। ବଡ଼ ଆଖିରେ ଦେଖୁଚ ଜଗତ ସମସ୍ତ, ତୁମ ନାମରେ ମିଳେ ମନକୁ ଶାନ୍ତ୍ ଅତି ଅନନ୍ତ, ରଥ ଚକ୍ର ଘୁରିଲେ ଆମେ ଆସ୍ ସେ ଆନନ୍ଦ ଧାରା, ଭକ୍ତମାନେ ଭରି ଯାନ୍ତି, ଭକ୍ତିର ଅପାର ସାଗର ଧାରା। ଜୟ ଜଗନ୍ନାଥ ଧ୍ୱନିରେ ଗୁଞ୍ଜେ ପଥ ସେଇ ଧ୍ୱନିରେ ଲୁଚି ଥାଏ ଅନନ୍ତ ଭଲ ପାଇବାର ସ୍ଵର ପଥ। ତୁମ ମହିମା ଅପାର ଆଗୋଚର ଓ ଅସୀମ, ତୁମ କୃପାରେ ହୁଏ ଜୀବନ ସଫଳ ଓ ସୁପବିତ୍ର ଦିନ ଦୁଃଖର ଅନ୍ଧକାରରେ ତୁମେ ଆଲୋକର ପଥ, ତୁମ ନାମେ ମିଳେ ଜୀବନର ସତ୍ୟ ଓ ନୂଆ ଶକ୍ତିର ସ୍ୱା ଶ୍ଵାସ, ମୋ ଜଗନ୍ନାଥ ତୁମେ ମୋର ଆଶା, ତୁମ୍ ତୁମ ଚରଣରେ ମିଳେ ଶାନ୍ତିର ଅପାର ଭାଷା। ତୁମ ଆଶୀର୍ବାଦ ସହ ଚାଲିବି ଜୀବନ ପଥେ, ଜୟ ଜଗନ୍ନାଥ ନାମ ରହୁ ସଦା ମୋ ହୃଦୟ ମଧ୍ୟେ, ସଦା ମୋ ହୃଦୟ ମଧ୍ୟେ
ବହୁତ ବଢିଆ, ବହୁତ ବଢିଆ, ଜଗନ୍ନାଥ ଆପଣଙ୍କୁ ସବୁବେଳେ ଭଲରେ ରଖନ୍ତୁ, ଆପଣଙ୍କ ଇଛା ପୂରଣ କରନ୍ତୁ, ଆପଣଙ୍କ ଜୀବନରେ କେଭେ ବି ଦୁଃଖ ନ ଆସୁ।
ବହୁତ ବଢିଆ, ଯଦି ଦୟା କରିକି, ମତେ ଯୋଉ କବି ତା ଉ ଦୁଇଟି, ମାନେ ବୋଲିଲେ, ମତେ ଯଦି କେମିତି ଲେଖିକି ହଉ, ନହେଲେ ଯେମିତି ବି ହଉ, ଯଦି ଯଦି ଦିଅନ୍ତେ, ମୁଁ ତାକୁ ଟିକେ ସମସ୍ତଙ୍କ ସାଙ୍ଗରେ ବାଣ୍ଟି ପାରନ୍ତି।
ଠିକ୍ ଅଛି, ନିହାତି ଦେବି, ଅ ଅ ହୁଁ। ଆହୁରି ବି ମୁଁ ଲେଖିଚି, ବାପାଙ୍କ ପାଇଁ, ବୋଉ ପାଇଁ ଭାଇ ପାଇଁ, ଭଉଣୀ ପାଇଁ, ସମସ୍ତଙ୍କ ପାଇଁ ଲେଖିଚି।
ଆଉ ମୋ ପାଇଁ, ଭାଉଜଙ୍କ ପାଇଁ ଲେଖିଚ?
ଭାଉଜ, ଭଉଣୀ ପାଇଁଟା ଲେଖିନି, ଭଉଣୀ ପାଇଁଟା ଲେଖିବି, ତାପରେ ଲେଖିବା ଆଉ, ଭାଉଜଙ୍କ ପାଇଁ ଆଉ
ହ ହୋ
ଖାଲି ଲେଖିଚି ବାପା, ବୋଉ, ଭାଇ ପାଇଁ।
ଓହୋ।
ଆଉ ଏଗୁଡ଼ାକ ସବୁ ଫୋନରେ ରଖିବି ସବୁ
ଆଛାବହୁତ ବଢିଆ। ଆଉ ଆପଣ ଦେଖନ୍ତୁ ତ ଆମ ପାଖରେ କେ ତେ ସମୟ ଅଛି ନହେଲେ ଆମେ ଆଉ ଗୋଟେ ଶୁଣିବା ବାପାଙ୍କ ବିଷୟରେ ଯଉଁ କବିତାଟି ଲେଖିଚନ୍ତି।
ଅ ବାପାଙ୍କ ବିଷୟରେ ଯୋଉଟା ତ ସେଇଟା ମୁଁ କାଟି ଦେଇଚି, ସେଇଟା ମୁଁ ଘରକୁ ଗଲେ ଦେ ଖେଇବି ତମକୁ, ଆଉ ଫୋନ ରେ ଆଉ ସବୁ ଏଇ ମହାଦେବ, ହନୁମାନ, ରାଧା କୃିଷ୍ଣ, ସୀତାରାମ ଏଗୁଡା ସବୁ ଅଛି। ଆପଣ ତ ଜାଣିଥିବେ ମୁଁ କେତେ ଟିକେ ଭାବୁକ ସେଥିପାଇଁକା ଏଇ ମାନେ ହିଁ ତ ଜୀବନ ଆଉ
ଆଜ୍ଞା, ଆପଣ ସବୁତିକ କବିତା ଓଡିଆରେ ବର୍ଣ୍ଣନା କରିଚନ୍ତି।
ହଁ ହଁ।
ବହୁତ ବଢିଆ ତାହେଲେ ମାଙ୍କର ଅଛି ମାଙ୍କର ଟିକେ ଶୁଣାନ୍ତୁ ତ ଟାଇମ ଯୋଉ କେତେ ଆମ ପାଖରେ ସମୟ ଅଛି ଦେଖିକି ମାଙ୍କ କବିତା ଟି ଶୁଣାନ୍ତୁ। ନହେଲେ ଆମେ ଆଉ ଥରେ ଶୁଣିବା।
ହଉ ମୁଁ ଆଉ ଗୋଟେ ତମକୁ, ମତେ ଭଲ ଲାଗେ ଯୋଉ ସେଇଟା ଆମର ଅଛି। ସୀତାରାମଙ୍କ ପବିତ୍ର ପ୍ରେମ
ଆଜ୍ଞା।
ସେଇଟା କହୁଚି। ହେଇଯିବ ସମୟ ସେଇ ଭିତରେ ଅ ଅଯୋଧ୍ୟାର ଆ ଆକାଶରେ ଗୁଞ୍ଜେଇ ଏକ ନାମ ସୀତାରାମଙ୍କ ପବିତ୍ର ଓ ଅପାର ପ୍ରେମ ଧର୍ମର ପଥେ ଚାଲିଥାଏ ଦୁଇ ଦୁଇଟି ହୃଦୟ ସତ୍ୟ ଓ ତ୍ୟାଗର ଗଢ଼ିଲା ସେଇ ପ୍ରେମ ନିର୍ମଳମୟ ବନବାସରେ କ - - ଷ୍ଟ ରେ ମଧ୍ୟ ନ ଭାଙ୍ଗିଲା ସାଥ ଦୁଃଖରେ ମଧ୍ୟ ରହିଲା ସେମାନଙ୍କ ଅଟୁଟ ଭଲ ପାଇବା ପଥ। ତାଙ୍କ ସହନଶୀଳତା ରାମଙ୍କ ନୀତି ଦେଖାଇଲା ଜୀବନର ସତ୍ୟ ଓ ଶୁଭ ପଥର ଗୀତି। ପ୍ରେମ ଯେଉଁଥିରେ ଅଛି ଧୈର୍ଯ୍ୟ ଓ ବିଶ୍ୱାସ ପରିସ୍ଥିତି ଯେପରି ହେଉନ - - ହେଉ ନ ହୁଏ ତାର ନାଶ। ରାମ ସୀତାର ଗାଥା ହେଉଚି ଆଦର୍ଶ ଜୀବନ ସେଇ ପ୍ରେମରେ ଲୁଚିଥାଏ। ଶ - - କ୍ତି ସତ୍ୟ ଓ ନିତ୍ୟ ଆଲୋକର ସ୍ପନ୍ଦନ ଏହି ପବିତ୍ର ଓ କାମ ପ୍ରେମ ଜଗତକୁ ହେଉଛି ସତ୍ୟ ଓ ଧର୍ମର ନୂଆ ନିୟମ ସୀତାରାମଙ୍କ ନାମ ରହୁ ସଦା ହୃଦୟରେ ତାଙ୍କ ପ୍ରେମ ହେଉ ଜୀବନକୁ ଶାନ୍ତି ଓ - - ଆଶାର ନୂତନ ପଥେ, ଜୟ ଶ୍ରୀରାମ।
ଜୟ ଶ୍ରୀ ରାମ। ବହୁତ ବଢିଆ, ବହୁତ ବଢିଆ, ବହୁତ୍।
ହଉ। ଆଉ କେବେ ମୋତେ ସମୟ ମିଳିଲେ ମୁଁ ଆପଣଙ୍କୁ ଆଉ ସବୁ କବିତା ବି ଶୁଣେଇବି।
ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ।
ହଉ ତମକୁ କବିତା ଶୁଣିବାକୁ ଭଲ ଲାଗେ।
ବହୁତ ଭଲ ଲାଗେ, ମୁଁ ବି ଆଗରୁ ବହୁତ କବିତା ଲେଖିଛି ମୋର ପେପରରେ ଯୋଉ ଆମର ଖବର କାଗଜ। ସେଇଥିରେ ବାହାରେ। ଥିଲା ତାପରେ ବାହାଘର ପରେ ଯୋଉ ଲେଖିଲି - - ଅ ତିନି ଚାର୍ଟା ମୋ ସ୍ଵାମୀଙ୍କ ବିଷୟରେ ମାନେ ତମ ଭ୍ରାତାଙ୍କ ବିଷୟରେ ସିଏ ପଢିକି ତାକୁ ରାଗିଥିଲେ ତ ସେଇ ଦିନଠୁ ମୁଁ ସେ ଡାଇରୀ ଚିରି ଦେଇକି ସବୁ ଲେଖା ଛାଡିଦେଲି। ବୁଝିପାରିଲେ?
ଆଚ୍ଛା ଆଚ୍ଛା ଆଁ ପ୍ରକୃତରେ ମୁଁ ଲେଖା ଆରମ୍ଭ କରିଥିଲି କି ମାନେ କଣ ଗୋଟେ ହଁ। ଅ ସମୟ ତ ହେଇଗଲାଣି। ମୁଁ ବର୍ତ୍ତମାନ୍ ରଖୁଛି ପରେ କେତେବେଳେ ଏଇ ସବୁ ବିଷୟରେ କଥା ହେବା।
ନିଶ୍ଚୟେ ନି
ଠିକ୍ ଅଛି ହଉ ରହୁଛି ଧନ୍ୟବାଦ୍।
ଧନ୍ୟବାଦ୍।